ହାଲୋ।
ହ୍ୟାଲୋ ମ୍ୟାଡାମ, ନମସ୍କାରେ। ଆଉ କଣ କରୁଛନ୍ତି?
ଆଉ କଣ, ଆଜ୍ଞା ଏଇ ସକାଳୁ ସବୁ ବସିଛୁ।
ଆଉ ଏମିତି ସବୁ କାମ ଚାଲିଛି। ଟିକେ ଘର କାମରେ ଟିକେ ବ୍ୟସ୍ତ ରହିଛୁ, ଆଉ।
ଆଜ୍ଞା। ଖାଇବା ପିଇବା ସରିଲାଣି?
ଆଜ୍ଞା, ହଁ। ସକାଳ ଖାଇବା ତ ସରିଲାଣି। ଖରା ବେଳ ଖାଇବାଟା ହବ ଆଉ।
ଆଜ୍ଞା। ଆମର ଏଇ ଏବେ ବେ ଖାଇବା ବି ସରିଲା। ପଖାଳ କରିଥିଲି। ପଖାଳ, ଆମର ହେଲା ଶଖୁଆ। ଆଉ ବାଦାମୀ ଛେଚା ବଢି ଚୂୁରା। ଆଉ କାକୁଡି ଏଇ ସବୁ କରିକି ଦେଲି ସବୁ ଖାଇଲେ ଆଉ ଆମେ ତ ଏଇ ରୋଷେଇ ବାସ ଏରେ ବ୍ୟସ୍ତ ରହୁଛୁ ସମସ୍ତଙ୍କୁ ଖାଇବାକୁ ଦେଇ ସାରିଲା ପରେ ଆମେ ଖାଇବା ଲେଟ୍ ହେଉଛି ଆ କଣ କରିବା
ଆଉ ଆପଣଙ୍କ ପୁଅ।
ପୁଅ ତ ତାର ଆଜି ସ୍କୁଲ ଛୁଟି ଅଛି ସିଏ ବସିକି ତାର ଖାଇ ଦେଇକି ବସିକି ଟିକେ ପାଠ ପଢ଼ିଲା ପାଠ ପଢ଼ିକି ଏବେ ମୋବାଇଲ ଦେଖୁଛି ଆଉ।
ମୋବାଇଲ ଟିକେ ଛୋଟ ଛୁଆଙ୍କଠୁ ଦୂରେଇକି ରଖିବେ।
ସେ ଦେଖୁଛି ଟିକେ ମୋବାଇଲ ଟିକେ କା କାର୍ଟୁନ ଟିକେ ଦେଖେ ଏଇ ଦଶ-ପନ୍ଦର ମିନିଟ୍ ଦେଖିକି ରଖିଦିଏ ଆଉ।
ଦେଖିଲେ ସେମିତି ପାଞ୍ଚ-ଦଶ ମିନିଟ୍ ଦେଖିଲେ ଚଳିବ କିନ୍ତୁ ଛୋଟ ଛୁଆଙ୍କୁ ବେଶୀ ମୋବାଇଲ ଟା ଧରିବା ଭଲ ନୁହଁ।
ଆଜ୍ଞା ଆଉ ଆପଣଙ୍କ ଘରେ ସବୁ କଣ ପିଲାପିଲି ସବୁ କଣ କରୁଛନ୍ତି ଭଲ ଅ ଛନ୍ତି ଦେହପା କେମିତି କଣ ଅଛି।
ତ ଇଏ ସବୁ ବଡ ପିଲା ସବୁ ଯିଏ ଅଛନ୍ତି ସେ ସ୍କୁଲ ସବୁ ଗଲେଣି। ଆଉ ବାକି ଆମ ଛୋଟ ପୁଅଟେ ମୋର ଅଛି ସେ ଶୋଇଛି ଆଉ ଖାଇପି ଆଉ।
ଆଜ୍ଞା ପୁଅର ଦେହ ପା ଭଲ ଅଛି।
ପୁଅର ହଁ ଦେହପା ଭଲ ଅଛି ସେ ଟିକେ ଆଉ ଟିକେ ଆମ ଘର ପାଖରେ ଜଣେ ସେ ଭଉଣୀ ଏବେ ଆସିଛନ୍ତି ତାଙ୍କର ଗୋଟେ ଛୁଆ ଅଛି ଛୋଟ ଝିଅ।
ଆଜ୍ଞା।
ତାକୁ ଟିକେ ଥଣ୍ଡା ହେଇଯାଇଛି। ସେ ଟିକେ ଆସିକି ଆ ସହିତ ମିଶାମିଶି କଲାଳୁ ଆର ଟିକେ ନାକରୁ ଟିକେ ପାଣି ଗଡିଲା ଟାଇପ ର ଟିକେ ଲାଗିଲା କାଲି ମତେ ଆଉ। ଦେଖିବା ଯଦି ଅଧିକ ହୁଏ ତାପରେ ଡାକ୍ତର କୁ ପରାମର୍ଶ କରାଯିବ।
ଆଜ୍ଞା ଆଜ୍ଞା ଛୋଟ ପିଲା ଦେଖେଇଦେବେ ଟିକେ ଆ ତାକୁ ଯେତେ ବାହାର ପିଲାଙ୍କ ଠାରୁ ଦୂରେଇ ରଖିବେ। ତାର ଛୋଟ ପିଲା ଆମର ଫଙ୍ଗଲ ଇନଫେକ୍ସନ ସବୁ ମାନେ ଆମର
ଆଜ୍ଞା ଆଜ୍ଞା ହଁ ମୁଁ ତାକୁ ସେଠ ସେଠି ଆମର ଯେତେବେଳେ ବାହାରେ ରହୁ ସେ ଟାଇମ ସିଏ ଏକା ରୁହେ। ସେଠି କିଛି ଅସୁବିଧା ହୁଏ ନାହିଁ ଏଠି ଟିକେ ଆମର ମୁଁ ଟିକେ ଗାଁକୁ ପଳେଇ ଆସିଛି ତ ଠି ଟିକେ ସବୁ ଆସିକି ଧରୁଛନ୍ତି ନୂଆ ପିଲା ଦେଖିକି ଟିକେ ଧରୁଛନ୍ତି ଆଉ ମନା କରି ହଉନି ତାପରେ ଟିକେ ଏ ଛୁଆ ଟା ଇନଫେକ୍ସନ ଟିକେ ହେଇ ଆସିଥିଲେ ଆଉ
ଆଜ୍ଞା ଛୋଟ ପିଲା ମନା କରିହବନି କିନ୍ତୁ କଣ କରିବେ କିନ୍ତୁ ଛୁଆର ଦେହ ଖରାପ ହେଉଛି ତାର ଟିକେ ଯତ୍ନ ନେବେ ପିଲା ଯେତେବେଳେ ଧରିବା ଟାଇମରେ ଯେତେବେଳେ ସେଏ ଗାଧୁଆ ପାଧୁଆ କରିନଥିବ ତାକୁ ପୋଛା ପୋଛି କରି ନଥିବେ ସେଇ ଟାଇମ ରେ ଦେଇଦେବେ ସେ ଧରା ଧରି
ଆଜ୍ଞା ଆଜ୍ଞା ହଁ ଆଜି ଆମର ସେ ଗାଁ ରେ ସେ ଦାଦା ଜଣେ ହେବେ ନେଇ ଯାଇଥିଲେ ତାପରେ ଆଣିଲେ ତାକୁ ଗାଧେଇକି ଖୋଇ ଦେଇକି ଶୋଇ ଦେଇଛି ତାପରେ ସିଏ ବି ବୁଲି ବାଲିକି ଆସିଲେ ମୁଁ ତା ଡ୍ରେସ୍ ବଦଳେଇ ଦେଇକି ତାକୁ ଶୋଇ ପକାଏ।
ହଁ ହଁ ଛୋଟ ପିଲା ଯେହେତୁ କି ତାକୁ ଯତ୍ନ ନେବେ ଆଉ ବଡ଼ ହେଇଗଲେ ତାର କିଛି ନାଇଁ ସେ ନିଜେ ଖେଳା ବୁଲା କରିବ ନିଜେ ଗଧେଇବ।
ଏ ଛୋଟ ପିଲା ଯେହେତୁ ସେଥିପାଇଁ ଟିକେ ତାଙ୍କ ଦେହରେ ଟିକେ ଏଶୁଣା ରୋଗ ପ୍ର ପ୍ରତିରୋଧକ ଶକ୍ତି କମ। ସେଥିପାଇଁ ତାଙ୍କର ସବୁ ମାନେ ଟିକେ ଇନଫେକ୍ସନ ଟିକେ ଶୀଘ୍ର ହେଇଯାଏ ଆଉ।
ଆଜ୍ଞା ତାକୁ ଟିକେ ଯତ୍ନ ନେବେ ଆଉ ଆପଣଙ୍କର ଆଜି ଗାଧୁଆ ବେଳେ କଣ କିଛି ରୋଷେଇବାସ କଣ କରିବେ।
ରୋଷେଇ ଆମର ଆଜି ଶୁକ୍ରବାର ଆଇଁ - ଆମିଷ ତ ଅଧେ ଲୋକ ଖାଆନ୍ତି, ଆଉ ଅଧେ ଖାଆନ୍ତିନି। ଆଉ ଆଉ ଅଧେଙ୍କ ପାଇଁ କଣ ହବ। ସେମିତି ଯଦି କେତେବେଳେ ମିଳିଯାଏ ସୁବିଧା ହେଇଯାଏ ସେ ବେଳେବେଳେ ହେଇଯାଏ। ଆଉ ମଝିରେ ମଝିରେ ହୁଏ ନା ପ୍ରାୟ।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
ଆଉ ଆଜି ବି ଆମର ସେଇ ସାଧା ହବ ଆଉ।
ଆଜ୍ଞା। ହଁ, ଆମିଷ ଟା ବି ଅଧିକା ପରିମାଣରେ ଆଜିକାଲି ସବୁ ଯୋଉ ମାଛ ଆମର ଚିକେନ ଯୋଉ ବିକ୍ରି ହଉଛି। ସେ ସବୁ ଖାଦ୍ୟ ଖାଇକି ବି ଲୋକ ରୋଗରେ ପଡ଼ୁଛନ୍ତି। ମାଛ ଆମର ସତେଜ ରହିବା ପାଇଁ ତା ଦେହରେ କେମିକାଲ ଦେଇ ଦଉ ଛନ୍ତି। ଆଉ ଆମର ସବୁ ତ ଆମର ଏଇ ଛତୁ ହେଲା କି ଆମର କାକୁଡ଼ି ଆମ୍ବ ସବୁଥିରେ ସେମାନେ କଣ ଧଳା-ଧଳା କେମିକାଲ ସବୁ ବୁଡ଼େଇ କିି ଆଣିକି ରଖୁଛନ୍ତି ବେପାର ପାଇଁ।
ହଁ, ସେଇ ବିଭିନ୍ନ ଜାତୀୟ ଔଷଧ, ସାର ଦେଇ ସବୁ ପନିପରିବା ଆମର ଫଳ ଜାତୀୟ ଜିନିଷ ସବୁ- ସବୁଗୁରା ଖରାପ କଲେଣି। ଆଉ ସେଇଥିପାଇଁ ସବୁ ରୋଗ ମାନେ ବିଭିନ୍ନ ପ୍ରକାର ରୋଗର ଶିକ ଶିକାର ହଉଛନ୍ତି ଲୋକ।
ଶିକାର ହଉଛନ୍ତି।
ଆଉ ସେଟା ପଇସା ଲୋଭରେ ଲୋକମାନେ ସବୁ ଏମିତି ଖରାପ ଅପବ୍ୟୟ କରୁଛନ୍ତି। ଆଉ ସେଥିପାଇଁ ଅପଯୋଗ ସବୁ କରିବା ଦ୍ଵାରା ଆମର ଦେହ ପାଆ ମଣିଷ ମାନଙ୍କର ସବୁ ଖରାପ ହଉଛି। ଆଉ ସେମାନେ ଯେହେତୁ ତୁ ଲୋଭରେ ଏମିତି ସବୁ କରୁଛନ୍ତି ମଝିରେ- ମଝିରେ ଧରା ପଡ଼ିଲେ ବି ଜେଲ ଯାଉଛନ୍ତି ଆଉ।
ଧରା ପଡୁଛନ୍ତି। ଆଉ ଆମର ଏଇ ସବୁ ଆମ ଗାଁ ମାନଙ୍କରେ ଯୋଉ ସବୁ ଲୋକ ସବୁ ଅଛନ୍ତି, ସେମାନେ ଯୋଉ ଚାଷ କରୁଛନ୍ତି ପନିପରିବା ଆମେ ଦେଖ ଦେଖିବାକୁ ଗଲେ ସେ ପରିବା କିନ୍ତୁ ଆଖିକି ଭଲ ଦେଖାଯାଏ ନା। କିନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଭଲ। ଆଉ ଇଏ ଯୋଉ ଜିନିଷ ଛନ୍ତି ମାନେ ପୁରା ଦେଖିବେ ଭାରି ଚକଚକିଆ ଦେଖାଯାଉଥିବ। କିନ୍ତୁ ଆମର ସେଟା ସ୍ୱାସ୍ଥ୍ୟ ପାଇଁ ଖରାପ। ଆଉ ପିଲାମାନେ ତ ଏବେ ଯାହା ଯୋଉ ଜିନିଷ ଖାଉଛନ୍ତି ତାଙ୍କ ଦେହ ଦେହ ପାଇଁ ଖରାପ ଆଉ କଣ କରିବା? ଆଗରୁ ସବୁ ଲୋକ ଲୋକ କ୍ଷୀର, ଛେନା, ଦହି ସବୁ ଖାଇ ସ୍ୱା ସ୍ଥ୍ୟ କୁ ବାଗେଇକି ରଖୁଥିଲେ। କିନ୍ତୁ ଏବେ ଏମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜମା ଭଲ ରହୁ
ଆଉ ଆପଣଙ୍କର କଣ ଆଜି ଖରାବେଳ ଖାଇବା ଆଜି କଣ ତିଆରି କରୁଛନ୍ତି?
ଖରାବେଳେ ଭାବିଛି ଟିକେ ଆଜି କରିବି ପୋଟଳ, କୋବି ରସା ଟିକେ କରିବି। ଆଉ ଅଣ୍ଡା ଆମର ଥିଲା, ଅଣ୍ଡା ଆମ୍ଲେଟ ଟିକେ ପୁଅ ପାଇଁ କରିବି।
ମାନେ କଣ ପୋଟଳ, କୋବି କଣ ମିଶେଇକି କରିଦେବେ ନା କଣ?
ମିଶେଇ ଦେବି ପୋଟଳ ଆଉ କୋବି କି ମିଶେଇକି ଆଳୁ ପକେଇକି ତାକୁ ଟିକେ ରସା ଟାଇପ ର କରିଦିଏ ଆଉ।
ଆପଣ ବୋଧେ ଅଣ୍ଡା ଖାଇବେନି?
ମୁଁ ଅଣ୍ଡା ଖାଇବିନି। ପୁଅ ପାଇଁ କରିଦେବି ଆଉ, ମୁଁ ତ ସାଧା କରିଛି ଖାଇବି। ଆଉ କାକୁଡି, ଆମ୍ବ
ଆଉ ଆପଣଙ୍କର ସେପଟେ ଚାଷ ବାସ ଏଥର କଣ କେମିତି ସବୁ ବିରି, ମୁଗ ଏସବୁ ହେଲାଣି ନା ଗତ ବର୍ଷ କଣ କେତେ ସବୁ ମିଳିଥିଲା? ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।